ହାଲୋ ତୋର ଏପାଳି କଟେଇବୁନି ନହଲେ ମୋର ଘାଟା ହେଇଯିବ ଏଥିରେ।
ଆରେ ମୋର ମନେନାହିଁ ମୁଁ ନେଇକି ୟାଡେ ପଳେଇ ଆଇଚି ବାହାରକୁ ଆଉ।
କୁଆଡେ ବାହାରେ ବସଚୁ ନା କୋଉଠି ଘରେ?
ଏବେ ଯାଉଚି ଟିକେ ସାଇପଡିସା ଆଡେ ସାଇପଡିସା ଆଡେ ଯାଉଚି।
ମୁଁ ଛାତ ଉପରେ ୟାଡେ ଛାତରୁ କଥାହୋଉଚି।
ତାହେଲେ କଥାହୁଅ ଆଉ।
ଏ ଦୂରେଇକି ରହ ତାଙ୍କ ପାଟିି ଶୁବିବ ଯଦି ମିଳିବନି ଘାଟା ହେଇଯିବ।
ହାଲୋ।
ହୁଁ ହୁଁ।
ତମ ଘର ଭାତ ତୁଣ ରୁଚୁ-ରୁଚିଲା ନେଇକି ତୋ ଅଜାଘର ଭାତ ତୁଣ ଖାଇଯାଉଚୁ?
ଆରେ ଅଜାହର ଘର କଣ ପାଇଁ ଅଛି ଅଜାହର ଘଟିକି ଯିବି ଖିଆ ପିଆ ସବୁ ହବ।
ହଁ କି।
ଆଉ
ରଜା-ଅଜା ଘର ତୁଣ ଖାଉଚୁ ଆଉ।
ହୁଁ।
ତମ ଘରେ ଆଜି କଣ ତମ ଘରେ ଆଜି କଣ ତରକାରୀ ହେଇଚି?
ଆଜି ତୁଣ ଭାତ ବସିଥିଲା ତର କାରୀ ହେଇନି ନା କଣ।
ଆଇଁଷ କଥା ବୋଧେ ମତେ ଲାଗୁଚି।
ନା ବେ ଡେଲି ମାନେ ଡେଲି କରିବୁ ନା।
ହଁ ରେ।
ହୁଁ ସେଠି କ୍ରିଷ୍ଣା, ଆଛା ତୋ ଆଗରୁ ଥିଲୁ ଆଇଁଶିଆ।
କ୍ରିଷ୍ଣା କଣ କରୁଚି?
କ୍ରିଷ୍ଣା କିଛି କରୁନି ଲିପା ଲିପି ହଇଛି ସାର୍ଟ ପ୍ୟାଣ୍ଟ ନେବ ବୋଲି କଣ ଠିଆ ହେଇଛି।
ଲା ବାଲୁଟା ଏଟା କଥା ହେଲା ବେଳେ ନା ଆମ ସହିତ କଥା ହଉନି, ଝିଆପିଲା ସହିତ ମେସେଜ କରୁଚି ଆଇ କହୁଚି କେପସି ଅଛ କି?
ଫ୍ରି ଅଛି କି ଏହି ଗ୍ରୁପରେ ମତେ ପୁରେଇ ଦବୁ।
କହିଲେ କି ଆସେ କଲ କରି କଥା ହବା ସେ ଝିଅ ମାନେ ଝିଅପିଲା ସହିତ କଥା ହବ ବୋଲି ମେସେଜ୍ କଲେ।
ଉଁ।
ଆଜି ଅଜା ଘର ଛାତ ପଇଲା।
ଛାଟ ପାଇଲା ଆଜି, ଭୋଜି ଫୋଜି ଦିଆ ହେଇଥିବ ତ।
ହୁଁ।
ଆଉ।
ହୁଁ କହୁଥିଲି କି ଉଁ ମଝିରେ ଚିପ୍ସ ସେଇ ଚିପ୍ସ ଟିକେ ଇଏ କମ ପଇଲା ଆ ଶୋଉଠୁ ତାପରେ ଯୋଉ ହଇରାଣ।
ମାନେ
କେତେ ହଇରାଣ ହେବାକୁ ପାଇଲା ଖରାରେ ମୁଁ ବୋହିଛି।
ଆଜି ମିସ୍ତ୍ରୀ ଲାଗିଥିଲୁ କି ଆର ଆରା ଏ ଯାଉ ର ର ମିସ୍ରି ମିସ୍ତ୍ରୀ ଯୋଉ ଆମ ଏଠୁ ଏ ମିସ୍ତ୍ରୀ ଡାକି ଦେଲୁନି।
ର ସ୍ତ୍ରୀ ସିଏ
ସେଇଟା କାଇଁ ଆସୁନି ଆଉ କାମ କରିବା ପାଇଁ।
ଅଲଗା ଆଉ ଅଲଗା ଆଡ଼େ।
ଲିକୁନକୁ କହୁଥିଲା କଣ ଏଇ ଯୋଉ ସରପଞ୍ଚ ଭାବେ ହଁରେ କହି ଦେଇଥିଲି ନା ବା କହିଲେ ହଉନି ମୋ, ନ କରି ହଉନି।
ହୁଁ। ଯୋଉ ହଉ ଆଉ ତମ ଗାଁ ଖବର କଣ?
ଆମ ଗାଁ ପିଲାଙ୍କୁ ପୁରା କହି ଦେଇଛି ଆ ବିଷୟରେ ଯେ ସେ ଏଇନା ଷ୍ଟାର୍ଟ କଲେଣି ତିନିଜଣ ଭଳିଆ ବାଉଳିଲେଣି କହୁଛନ୍ତି ଦି ଟଙ୍କା, ଦି ଟଙ୍କା ମିଳିଲା କାଇଁ ମିଳିନି ଆଉ ପଇସା।
ଏ ଆପ୍ ବାଲାର ବହେ ପ୍ରଫିଟ ହବ ପୁରା।
ହୁଁ, ଆପ ବାଲାର ପ୍ରବଳ ପ୍ରଫିଟ ହଉଥିବ ସେ ବାହାର ଲିଙ୍କ୍ ହଁ ଡାଟା ସବୁ ବାହାର ଦେଶ ଡଲାର ଡଲାର କମଉଥିବେ।
ହୁଁ।
ହୁଁ ହୁଁ।
ଆଉ ଆର ପିଲାଟି କଣ କରୁଛି-ଛି।
ଆଉ ପିଲାଟି ମୁକ୍ତ ନିଆଁ ଖେଳୁଛି।
ମୁକ୍ତ ନିଆଁ।
ହୁଁ-ହୁଁ ଫ୍ରି ଫାୟାର ଖେଳୁଛି ଶାନ୍ତନୁ ହେଙ୍କା ସହିତ।
କହନି ତ।
ଅ
ଆଉ। ତମ ଗାଁକୁ କେବେ ଯିବୁ?
ଆମ ଗାଁକୁ ଆଉ କଣ ଯିବି କି, ଆଉ। ଯଦି କଣ କାମ ପଇଲ ଯିବି ଆଉ। ନହେଲେ ଏଇନା ଯାଇକି କଣ କରିବି?
କେବେ ମାନେ, ତମ ଗାଁ କଥା ମନେ ପଡେନି।
ନା, ଗାଁରେ କିଏ ଅଛି ମନେ ପଡିବ, ଖାଲି ବାପା ମା ଯାହା। ତାଙ୍କ କଥା ମନ ପଡେ, ଆଉ କାହାର।
ହୁଁ ହୁଁ।
ଗାଁ ରେ ତ ଆମର କେହି କ୍ଲୋଜ ଲୋକ ବି ନାହାନ୍ତି ଆଉ। ନିଜ ଲୋକ ତ କ୍ଲୋଜ ଏତେ ନାହାନ୍ତି ଆଉ। ଆମ ବବା ଘର ଜଣେ ତ, ସେ ତ ଲୋକ ଲୋକ। ନିଜ ବବା ହେଲେ ବି ସେ ଗୋଟେ, ମାନେ ତାଙ୍କର ଗୁଣ ଖରାପ। ତାଙ୍କ ଘଟିକି ଯିବା ପାଇଁ ଇଚ୍ଛା ହଉନି ଆଉ।
କହିଲ, ତୁ କଲେଜ ଆଉ କେବେ ଯିବୁ କିରେ?
କଲେଜ ଯିବା ଯୋଉ। ପରୀକ୍ଷା ପରୀକ୍ଷା ଦିଆ ହବ, ସେତେବେଳକୁ ଯିବା ଆଉ। କଲେଜ ହେଲେ, ମାନେ ଯୋଉ ପରୀକ୍ଷା ବାହାରିଲା। ଯଦି, ପିକି ପରୀକ୍ଷାରେ କଣ ନାଇଁ, ଯଉ କଣ ଦିଆଉନ, ପ୍ରୋଜେଟଜଟ କରିବା ପାଇଁ ଗୋଟେ ମାରଫାର୍।
ହୁଁ।
ଏଇ ନା ଯାଉନି। ପରୀକ୍ଷା ପାଖେ ଆସିଲ ବେଳକୁ ଯିବା। ଆ ଆମେ ଗଲେ ଆମକୁ ମାନେ କ୍ଲାସ ରେ କହୁଛନ୍ତି। ମାମ୍ ମାନେ କହୁଛନ୍ତି, ତମେ କି କି?
ଓ ହୋ।
ଚିହ୍ନି ପାରୁନାହାନ୍ତି।
ଓ ହଁ ଆ ଆଉ ଭିଡିଓ ଭିଡିଓ କଣ ଚାଲିଛି?
ଭିଡିଓ ଚାଲିଛି ପୁରା କା, ଚାଲିଛି ଭିଡିଓ ଆଉ।
ହୁଁ, ଆଉରାା ବ୍ଲଗ ଫ୍ଲ କରର୍ଥିଲଥିଲ କରଚ ନାହିଁ।
ନାନୀ ଘରେ କାହିଁ, ନାନୀ ତ ନିଜେ ବନାଉନହନ୍ତି ଆଉଁ କଣ କରିବି। ସେ ବନେଇଲେ ସିନା, ମୁଁ କଣ ପକେଇବି। ଖାଲି ଘରେ ବସଛନ୍ତି ଖାଇ ପିକି। ଚାନେଲେ ମଣ୍ଟାଇଯ ଚନେଲେ ମନ୍ ହେଲେ କଣ କହିଲୁ। ମଣ୍ଟାଇଜ ହେଲା ପରେ ସାଙ୍ଗେ ପଇାସା ମିଳିବ। କିନ୍ତୁ ମେଣ୍ଟାଇଜ ହେଲା ପରେ, ଏତିକ କଷ୍ଟ କରିବାକୁ ପଡିବ ଆମେ ।
ବର୍କ୍ତିଆ ଲାଗିଲା ଆଉ।
ଟ ଅଛି ମଣ୍ଟା କରିଥିଲେ। କିନ୍ତୁ, ଏଇ ଏଗାକୁ ଜାିଲେ ଯେତିି ପଇା ଯେତେ ଭି ହେଉଛି, ପଇସା ଆଉ କରୁନାହାନ୍ତି। ଆ
ଓ ହୋ।
କରିବା ଆଉ, ଟ ଅଭ୍ୟାସ କ ପଡିଛି ନା। ଯେତେବେଳେ ଅଭ୍ୟାସଥିଲା। ଡେ ଏବେ ଖାଇ ପିଇ ଘର ବସନିିକେ। ଯ ମେ ମ କରିବି ଟିକେ, ଅଭ୍ୟାସ ପଡିଗଲେ ପଡ଼ି ଯିବେ।
ତାପରେ, ଏସି ଲାଗିଛି।
ଲାଗିଯିବଟା, ମୁଣ୍ଡ ବିନ୍ଧିଲାଣି ଏସରେ ବସି ବସି।
ହୁଁ ହୁଁ।
ଘରେ ଆସିଲେ, ପାଟି କରୁଛନ୍ତି। ଘୋଡେ ଗୁଡ ସୁଉଚ, ଥଣ୍ଡା ଧରିବ। ଲଗେଇ ହଁ ମୁଣ୍ଡ, ମୁଣ୍ଡା ମୁଣ୍ଡା ଏତିୁରେ
ଥଣ୍ଡା ଚୁଟି ଅଛି, କି ତର।
କେଇଜାଣେ ମାନେଇ ଇଏ ମାନେ ଏମିତି ନର୍ମାଲ ବିନ୍ଧୁନି ନୁଏଇଁଲେ ଏପଟ ସେପଟ କଲେ ଅଣେଇଲେ ଏମିତି ବିନ୍ଧୁଛି
ଆ ହ
ଗିରିଟା ଖସିଗଲାକି ଆଉ ଭିତୁରୁ
ଚଡ଼କି ଗଲା
କି ଗଲା ବୋଧେଉ
ମୋର ବେଳେ ମୋର ବେଳେ ବଳେ ଯାଉଥିବି ଆଉଥିବି ମୋ ମୁଣ୍ଡ ଯାଁଇ କରିବ ମୁଁ ସେଇଠି ବସିପଡ଼ିବି ରେ ପୁଅ
ଏଟା ତ ହା ମୁଣ୍ଡ ଟା କହ ମୁଁ ମୁଣ୍ଡ ହାତଟା ନୁହ ମୁଣ୍ଡ ହାତଟା ମୁଣ୍ଡ ଆଉ ତା ଗ୍ରୋପ ଫୋଟ ଟା ମୁଣ୍ଡ କା ମୁଣ୍ଡ ଆଟା କେଇ ବର ପତ୍ର ଦେଖି ଚାଇଁ ବୁଲୁଥିବୁ ଗାଡି ଫାଡି ଚଲଉଛନ୍ତି ମୁଣ୍ଡ ଆଟାକ ହେଇଗଲା ମୋର
ହଁ ବା ଏଟା ଏବେ ହଉନି ଆଗରୁ ହୁଏ ଚାଁଏ କରିକି ପୁରା ଝିମ୍ ଝିମ୍ କରିଦିଏ।
ପେଟ ଗ୍ୟାସ୍ ରୁହେ ମୋର କେତେଥର ତ ହେଇଛି ଏମିତି। ଗ୍ୟାଷ୍ଟିକ ଫାଷ୍ଟିକ ଯାହାର ବି ବାହାରୁଥିବ ମୁଣ୍ଡ ବୁଲେଇଦବ ପୁରା ଏମିତି ଅନ୍ଧାର ହେଇ ପୁରା ଅନ୍ଧାର ହେଇଯିବ ସାଇନେ ଗୋଟେ ଯେମିତି କରେଣ୍ଟ ମାଇଲାଭଳିଆ ନା ଯାଇଁକି କଦ ଏଇଠୁ ଅନ୍ଧାର ହେଇକି ଏଠୁ କୁ କୁ ଆବାଜ ହବ ବସିକିରି। ତଳେ ପଡିଯିବ ଆଉ କଣ୍ଟ୍ରୋଲ କରିହବନି ଝାଡାକୁ।
ଆଉ ମୁଣ୍ଡ ଫୁଣ୍ଡ ତୋର ବୁଲାଏ କି ନାହିଁ?
ଥରେ ମାତ୍ର ବୁଲେଇଥିଲା ଦି ଦିଥର ବୁଲେଇଥିଲା ଥରେ ମାତ୍ର ପୁରା ଗଳିପଡ଼ିଥିଲି ବେହୋସ ଥିଲି ଆଉ ଥରେ ଏନତି ନିଜେ କଣ୍ଟ୍ରୋଲ କରିଦେଲି ଆଉ। ବସିବୁ ସବୁ ଆଇଲା ଆଇଲା କୋଉଠି ସିଧା ସିଧା ଦୌଡ। ହୁଁ ମୁଁ ନିଆଁ ନିଆଁ ଶିଖେଇକି ଉଠିଛି ଅନ୍ଧାର ସେଇ ନିଆଁ ନିଆଁ କ ପାଖରେ ଗଳିପଇ ଆମ ଘର ଲୋକ ସବୁ ଉଠିଲେ ଆସିକି ପାଣିଫାଣି ମାରିକି ଉଠେଇଲେ। ମୁଁ ଜାଣିପାଲିନି କଣ ହେଲା ସେଠୁ ସେଠି ଗୋଟେ ମିନିଟ ପରେ ତ ପାଣି ଫାଣି ମାରିଦେଲେ ମୁହଁ ରେ ରୋ ନିଦ ଭାଙ୍ଗି ଗଲା ନିଦ ଭାଙ୍ଗି ଗଲା କୋହୁଚି ଏଟା କଣ ଗୋଟେ ଆଉ ହଁ। ଅନ୍ଧାର ହେଇଗଲା ତାର ଗଳି ପଡିଲି ହଟା କିନା ଆଉ କଣ୍ଟୁଲୁ କରିପାରିଲିନି ଦୁଲ ଦାଲ ହେଇକି ପାଇଲି କିନ୍ତୁ କାଟିଲାନି କିଛି ହେଲାନି ମତେ।
ତୋରି କଲ୍ ଏତେ ସ୍ଲୋରେ କଁ ପାଇଁ ଶୁବୁଚି କିରେ?
ଏଠି ଚିନୋରା ଅଛି ବୁଝିପା
କଥା ତୁ ସ୍ଲୋ କହୁଚୁ ନା ଆକ୍ଚୋଲି ମୋ ମୋବାଇଲ ଟା କଣ ନା କଣ
କଣ ଶୁଭୁନି କି ଭଲ ସେ?
ବୁଝିଲେ ପୁରା କା ମୁବାଇଲ ଟା କାନରେ ଦେଲେ।
ହଁ ଏଟା ଲାଉଡ ସ୍ପିକର ହୋଉନି ପୁରା ଏଟାରେ ଇଏ ଯୋଉ ଲାଉଡ ସ୍ପିକର ଦେଇ ହୋଉନି। ତାହେଲେ ଇୟର ପିଷ୍ଟା ଶୁଣିବେ ଏଇସିନେ।
ଓହୋ।
ଉଁହୁଁ।
ଏବେ ମୁଁ ଘରକୁ ଆଇଲି ମତେ ତୁ ଦେଖିବାକୁ ପଳେଇ ଆଇଲୁ ।
ଘରକୁ ଆଇଲି ଏଠି ଦେଖା ହେଲା ଏଠି ଛାତ ଉପରେ। ଲୋକୋ ଖ ଖାଲି ଭାବୁଥିବେ ନା କଣ ଗ କୋହୁଚି ଖାନି ଦିନ୍ ଦିନ ସାରା ଖଣ୍ଡେ ମୁବାଇଲରେ କାନଟା ଦେଇକି ଖାଲି ରୋହୁଚି।
ହଁବା ସ କୋହୁଛନ୍ତି ସବୁ କଣ ପାସ୍ ସବୁ ପିଲା ଏକା ବଳେ ଇଏ
ଦେଖନ୍ତୁ ସିଏ ଗୋଟେ ଆସୁ ଆସୁ ନୀତି ବାଣୀ କହିଲାଣୀ।
ହୁଁ ହୁଁ।
ଆରେ ରାସ୍ତାରେ ଆଜି ଗଲା ବେଳେ ରାସ୍ତାରେ ସବୁ ଆଡେ ଦେଖୁଛନ୍ତି ଖାଲି କଣ ଚାରିଟା ଯାକ ମୁବାଇଲ ଦେଇକିନି କାନରେ ଗପୁଚନ୍ତି କି?
ଉହୁଁ। ଲୋକ ଗୋଟେ ଅଲଗା ଭାବି
କଣଲା
ସେ ଅମକ କଣ ପାଇଁ
ଆମର ଅମକୁ ଅମକ ଅମକ ନାଡା ଅସ ଲ ଅମକ
କମ୍ଭ କ ଆଉ ଗୋଟିଏ ମେଣ୍ଟି
ଆଉ ଗୋଟେ ମିନିଟ କଥା ହେଇ ପଡ ଆଉ ତୁନ୍ତୁ ଭଲ କଥା ହଉଛ ମ ଆଗରୁ ଅଭ୍ୟାସ ଅଛି କି?
ମର?
ଥାର୍ଥ ହେବାର ଆଗରୁ ଏକ୍ସପିରିଏନ୍ସ କିଛି ଅଛି ଅଭିଜ୍ଞତା।
ନାମ ଏମିତି ଫ୍ଲୋ ଫ୍ଲୋର ଚାଲିଛି ଆଉ।
ତମ ଆଗରୁ ହାଡି ସହିତ କଥା ହଉଥିଲ ଯଦି
ନା ଆମେ ମୋବାଇଲ ରେ କିଛି କାମ କରନ ଯାହା ଡାଇରେକ୍ଟ୍।
ପୁର ଡାଇରେକ୍ଟ୍ ଆଉ ପ୍ରଟି
ହ ଫେସ୍ ଟୁ ଫେସ୍।
ତମ ଥିିରି ଖିରି କିଛି ନା ତ ସେ ପୁରା
ହୁଁ।
ହ ଫେସ୍ ଟୁ ଫେସ୍ ନା ଅରଡଗରେି
ହୁଁ।
ଲାଲସ କରି ଦେଇେଇଛି କି?
ନାଁ।
ଲାଉଛ ତ ଦେଇ ହଉନ?
ଦେଇ ହବ ତ ଦେବି କହ।
ଜାଣିକି ଆଉ ଆପରେ କହୁ ଚୁପ ଲୁଚା ଛପା କଥା ହବା ପାଇଁ।
ହୁଁ।
ଆଉ ଦି ଆଗରେ କି ମାନେ କଥା ହେଇ ହାତକୁ ଦେହତ ହେଇଗଲା। ତାଙ୍କ ସେ ତାଙ୍କର ଲାଇଫ ବଦଳିଯିବ ଆଉ। କୋଉଠୁ ବରଟା କୋଉଠୁ ପାଇଗଲେ। କାର୍ଯ୍ୟ ଆାବରୁ।
ହଉ ସମୟ ସୋଇଲା ଏବେ କାଟିଦିଅନ୍ତୁ।
ସମୟ ସୋଇିଲା। କଣ କଲ କରିବୁ ନାହିଁ ଆପଣ ନା ଖାଇବୁ ହେଇକି ନାହିଁ କଣ? ହଁ।